। ହ୍ୟାଲୋ। ଆଜ୍ଞା ମ୍ୟାଡାମ ନମସ୍କାର।
ଆ ନମସ୍କାର ମ୍ୟାମ୍।
ଆଜ୍ଞା କଣ କରୁଛନ୍ତି? ଏଇ ଏଠି ବ ଆଉ। କାମ ସାରିକି ଏଇଠି ବସିଛି ଆଉ ।ଆପଣ କରୁଛନ୍ତି କରୁଛନ୍ତି?
ବାହାରେ ବସିଥିଲୁ ବସିଛୁ ସମସ୍ତେ।
ଆଉ?
ଆପଣଙ୍କ ଆଡେ ଏମିତି ଏବେ କେମିତି ପାଗ ଅଛି? ହଁ ମ୍ୟାଡ଼ାମ ଆଜି ଦିନ ସାରା କେମିତି ରହିଲା ।
ଆଜି ତ ମେଘୁଆ ପାଗ ହେଇଛି ଆଜି ଆମର। ସକାଳୁ।
ହଁ। ଠି ବି ସେଆ ଆ ଗୁରୁ କୁହନ୍ତୁ?
ଆଗୁରୁ ସକାଳୁ ମେଘୁଆ ହେଇଥିଲା ଏବେ ଜଷ୍ଟ୍ ଟିକେ ଖରା ହେଇଥିଲା ଉପର ଓଳି ଏବେ ଟିକେ ମାନେ ସନ୍ଧ୍ୟା ତ ହେଲାଣି ଏବେ ଆଉ ଥଣ୍ଡା ଟିକେ ଅଛି। ଯାହାହଉ ଗରମ ଉପରେ ବି ତ୍ରାହିଁ ମିଳିଲା ମାନେ ଯୋଉ ଭଳିଆ ଯୋଉ ଟାଇପ ର ଗରମ ହଉଥିଲା
ଆଜ୍ଞା ଆଗରୁ ଖରା ଆଉ ଗରମ ମାତ୍ରା ଜୋରଥାଏ ଏବେ ଟିକେ ବର୍ଷା ହେଲା ଅବଶ୍ୟ ସେଟା କ-ମି-ଛି ତଥାଇ ଚଳିବ ଆ ନ ଆପଣ କେବେ ଦେଖିଛନ୍ତି ଏତେ ଏମିତି ଖରା ଏତେ ଏ ଗରମ କେବେ କୋଉ ବର୍ଷ ବି ଏମିତି ହବାର ଦେଖିଛନ୍ତି କି ନା ଏଇ ବର୍ଷ ପ୍ରଥମ?
ଏ ବର୍ଷ ଟିକେ ବେଶୀ ଖରା ହେଉଛି ଆମର ଏପଟେ ମାନେ ଖରା ଅଧିକ ହେଇଗଲା ଆମର। ଭୁବନେଶ୍ୱର ଏଠି ତ ଅଧିକ ଜୋର ଆମର ଗାଡି ମଟର ମାନେ ସହରାଞ୍ଚଳ ମାନଙ୍କରେ ଗାଁ ମାନଙ୍କରେ ତ ଟିକେ କମ ଥିବ କିନ୍ତୁ ସହରାଞ୍ଚଳରେ ଆମର ଗାଡି ମଟର ରୋଜିବାର। ସେ ସବୁ ଅ ମାନେ ଧୁଆ। ୁ ଇଏରେ ଆମର ଚାଳିଶ ବୟାଳିଶ ଡିଗ୍ରୀ େବ୍ର ଖରା ଆମର ହୁଏ। ଗଟେ ବହୁତ ଗରମ ହୁଏ। ଆମେ ଯୋଉ ଫଳରେ ଯଦି ଆମେ ଛତା ଆମର ପାଣି ବୋତଲ ନହେଲେ ଆମେ ବାହାରକୁ ବାହାରି ପାରୁନ ତାପରେ ସିଏ ବି ତ ଯାହା ବି ଯାହା ତାପରେ ଆମର ହେଲା। ଆମର କଣ କହିଲେ? ଗରମ ତ ଏତେ ହୁଏ, ଯେ ମୁହଁ ହାତ ମାନେ ଖାଲି ଜଳିଯାଏ। ମାନେ ଧାଂସ ଯୋଉ ଗୋଟା ଥାଏ। ଖରାର ଯୋଉଟା ଆମେ ଯାଉ ଯିବା ଆମେ କୋଉଠିୋଟେ ଚାଲିରେ ଚାଲିକି ାଇ ଦେଇ। ଛିଡା ହେଇଗଲେ ବି ଆମର ସେଇ ତତଲା ଟା ଛାଇରେ ଆମେ ଛିଡା ହେଇଛେ। କିନ୍ତୁ ସେ ତତଲା ଟା ଆମକୁ ଲାଗୁଛି। ମାନେ ନିତ୍ୟ ଜୋରେ ମାନେ ବାମ୍ଫଟା ମାନେ ଯୋଉଟା ଖରାରେ ଯୋଉ ଧାସ। ଯୋଉଟା ଆମ ଦେହରେ ବାଜୁଥିବ ଏଇଭଳିଆ ଆଉ କିନ୍ତୁ ଯୋଉ ବର୍ଷା ହେଇଗଲା। ତାପରେ ଟିକେ ଟିକେ ତାପରେ ଗୋଟେ ମାନେ ରିଲାକ୍ସ ଟିକେ ମିଳିଲା। ମାନେ ଗୋଟେ ଶାନ୍ତି ଯୋଉ କହିବାକୁ ଗଲେ ଯୋଉଟା। କେତେ ଦିନ ପରେ ଯୋଉ ବର୍ଷ ସହଲା
ଏଇ ବର୍ଷ ବି ର ଟାଇ ବି। ଏତେ ବର୍ଷା ହେଇଁ ଆଗରୁ। ଏେ ମୌସୁମୀ ସେ ଭାର ରଜ ଟାଇରେ ତ ାଗ ସ୍କୁଲ ପିଲାଙ୍କର ଛୁଟି ବି ଦେଖା ହେଉଛି। ପଠୁବାର ବି। ନା, ଆସୁଛି ମ୍ୟାଡାମ ଆପଣ କଣ ଭାବୁଛନ୍ତି? ଖରାର କାରଣ ଆମେ ମାନେ ମାନେଇ ରଙ୍ଗ ଲ ଆେ
ଚୁଲିୀ ଆଜ କାଲି ର ଆଛ ଆମର
କାରଣ ନାରୀ ଘର କରିବା। ଆ ପାଠ। ଜିନିଷ ଦରକାର ହବ । ଯେ ଜଙ୍ଗଲ ସଫା କରିଦଉଚେ ନଷ୍ଟ ହଉଛି ତ
ଆଜ୍ଞା। ଆମର ତ ଏପଟେ ଯୋଉ ଗଛ ଆମର ଆକ୍ଚୁଲି ଆମର ଯୋଉ ଅଛି ଆମର ମାନେ ଗଛ ପତ୍ର ଏଇ ସବୁ ଯୋଉ ଲୋକମାନେ କାଟି ଦେଉଛନ୍ତି ଆମର ହେଲା। ଉଁ ସେଥିରେ ବି ଆମର ମାନେ ବର୍ଷ ସା ଗୋଟେ ଜିନିଷ କହିଲେ । ଗଛ ଗଛ ଯୋଉ ଏରିଆରେ ଥିବ ଅଧିକ ବର୍ଷା ହୁଏ। ଆମର ଗଛ ଫଛ ଯୋଉ କାଟି ଦଉଛନ୍ତି। ଲୋକମାନେ ସେଟା ମାନେ ବର୍ଷା ଫର୍ଷା କମ ହଉଛି। ଯେତେ ପାରୁଛି ଆମେ ବୃକ୍ଷରୋପଣ କରିବା କଥା। ଆମେ ଗଛ କାଟି ଦଉଛେ ଜଙ୍ଗଲ ନଷ୍ଟ କରି ଦଉଛେ ତ ସେଥିପାଇଁ ବର୍ଷା ଟିକେ କମ ହଉଛି । ସେଥିପାଇଁ ଆମର ଟିକେ । ମାନେ ବର୍ଷା ନହବା ଯୋଗୁ ବି ଆମର ଚାଷ କାମ ଏପଟେ ହେଇପାରୁନି ସେପଟେ ଧାନ ଚାଷ ହବା କଥା ସବୁ ମାନେ ଏମିତି ଡେରି ଡେରି ହେଇ ହେଇଯାଉଛି ଗୋଟେ ଗୋଟେ ଜିନିଷ ଆମର । ବର୍ଷା ସକାଶେ ମାନେ ପାଣି ମାନେ ଅଧି ବର୍ଷାକୁ ଲୋକ । ଆମେ ଏବେ ଖୋଜୁଛେ ବର୍ଷାକୁ କିନ୍ତୁ ବର୍ଷା ଦିନେ ଆମେ ଚାହିଁବା ଯେ ନାଇଁ ଆଉ ବର୍ଷା ନହଉ ମାନେ କହନ୍ତି କଣ କହିଲେ ମାନେ ଦରକାର ଆମକୁ ବର୍ଷା କିନ୍ତୁ ଆମର ବର୍ଷା ଦିନ ଆସିଲେ ଆମେ ମନା କରିଦବା କି ନାଇଁ ଆମର ଏବେ ବର୍ଷା ନହେଲେ ମାନେ ବହୁତ ଭଲ ହୁଅନ୍ତା ମାନେ ସେଇ ଟାଇପ ର । ଯଉ ସିଜିନ୍ ରେ ଯାହା । ଏବେ ଖରା ଟାଇମ ରେ ଖରାରେ ଆମେ ବର୍ଷାକୁ ଖୋଜଛେ ସେମିତି ବର୍ଷା ଦିନ ହେଲେ ଆମେ ଟିକେ କହିବା ନଇଁ ଖରାପାଗ ଟିକେ ହଉ ।
ସେଇଟା ମ୍ୟାଡମ ମଣିଷ ଆମ ମାନଙ୍କର । ପ୍ର ପ୍ରକୃତି ହିଁ ସେମିତି ହେଇପରି ଖରା ବର୍ଷା ଲାଗି ଥିବ ଚାରି ପାଞ୍ଚ ଦିନ ଯଦି ଲାଗିଥିଲା ତ ନିହାତି ଆମେ ଖରାକୁ ହିଁ ଖୋଜି ବା କି ବର୍ଷା ବନ୍ଧ ହେଇଯାଉ ଆମେ କିନ୍ତୁ ବର୍ଷା ଆମର ଏଇବେ ଦର କରେ ଖାଦ୍ୟ ପାଇଁ ଦରକାର ଆମର । ଚାଷ ବାସ କରିବେ ଯଉ ଖରାରୁ ଆଶ୍ୱସ୍ତି ମିଳିବ ତ ବର୍ଷା ଟା ଆମକୁ।
ସେଇଟା ଯାହା କହିଲ ମାନେ ପଶୁ ପଖୀ ଖୀ ମାନେ ଏମାନଙ୍କର ନା ଆଜ୍ଞା । ପଶୁ ପକ୍ଷୀ ମାନଙ୍କୁ ଆମର ପାଣି ମିଳୁନି ନା ଖରଅଦିନେ ବହୁତ ପଖ ପଶୁ ପକ୍ଷୀ ମରିଯାଉ ଚନ୍ତି ଏମିତି ଜଙ୍ଗଲରେ ପଡିକି ପାଣି ନ ପାଇକି ସେମାନଙ୍କ ପାଇଁ ଟିକେ ଟିକେ ମଝିରେ ମଝିରେ ବର୍ଷା ହବା ନିହାତି ଦରକାର । ମୋ ମତ ରେ ।
ଆଜ୍ଞା ମ୍ୟାଡାମ ଆମେ । ଗଛ ବହୁତ ସାରା ଗଛ ଲଗେଇବା ବି ଦରକାର ଏମିତି କି ଗାଁ ଗହଳି । ରେ ବି ଏତେ ମାନେ ବ ଏତେ ଆଉ କେହି ଗଛ ପ ଗଛ ।
ଗଛ ଲଗେଇବାକୁ କେଇ ଆଉ ପସନ୍ଦ କରୁନାହାନ୍ତି କିନ୍ତୁ ଗଛ କାଟିବାକୁ ସମସ୍ତେ ପସନ୍ଦ କରୁଛନ୍ତି ଆଜି କାଲି ଆମର ଖଟ ହେଲା ଫର୍ଣିିଚର ବନେଇବାକୁ ଆମର ବହୁତ ମାନେ କାଠ କାମ ଏ ସବୁ ଇଏ ପାଇଁକା ଗଛ କାଟି ଦଉଛ ଆମର କିନ୍ତୁ ସେମାନେ ବୁଝପାର ନାହାନ୍ତି ଯେ ଗଛ କାଟିଦେଲେ । କେତେ ମାନେ ଜଙ୍ଗଲୀ ପଶୁ ପକ୍ଷୀଙ୍କ କଥା ଚିନ୍ତା କରନ୍ତୁ ଆଗ ସେମାନେ ଯଦି ଗଛ ଆମେ ଜଙ୍ଗଲରୁୁ କାଟିଦବା ତାଙ୍କର ବି ମାନେ ସେମାନେ ବି ରହିବା ପାଇଁକା ତାଙ୍କର ବି ଜାଗା ସେମାନେ ବି ବନଉଛନ୍ତି ଗଛରେ ଆଜି ମାନେ ସେମାନେ ବି ବାହାରକୁ ଆସି ଯାଉଛନ୍ତି ଆମର ହେଲା ଆମର ଜଙ୍ଗଲରୁ ଯଦି ଆମେ ଗ ଛ କାଟି ଦଉଚେ ଜଙ୍ଗଲ ନଷ୍ଟ ହେଇଯାଉଛି ନା । ତ ଆମେ ଯଦି ଜଙ୍ଗଲ ନଷ୍ଟ କରିବା ଜଙ୍ଗଲର ଯୋଉ ପଶୁପକ୍ଷୀ ମାନେ ରହିଲେ ସେମାନଙ୍କ ପାଇଁ ବି ଅସୁବିଧା ନା । ଯେତେ ପା
ଆଜ୍ଞା ମାଡ଼ାମ ଆଜ୍ଞା ମାଡ଼ାମ ସେଥିପାଇଁ ଏଇ ଉଁ ଯେମିତି କିି
ମାଙ୍କଡ଼ ହେଲା ଏବେ ମାଙ୍କଡ଼ ଏତେ ହଇରାଣ କରିବା ଫ ଚାଷ ଗଛ ଲଗେଇବା ପାଇଁ ହିଁ ଭୟ ଲାଗୁଛି ସେତେ ମାତ୍ର ନଷ୍ଟ ହାତୀ ତ ସେମିତି ଗାଁରେ ଗାଁରେ ହିଁ ପଶି ଆସୁଛି ତ ମେନ୍ କାରଣ ଆମେ ଜଙ୍ଗଲଟା ତାଙ୍କ ପାଇଁ ତାଙ୍କ ପାଇଁ ଜଙ୍ଗଲ ତାଙ୍କ ଜଙ୍ଗଲ ଯଦି ଆମେ ନଷ୍ଟ କରିବା ଆମ କାର୍ଯ୍ୟରେ ଲଗେଇବା ତ ସେମାନେ ନିହାତି ଆମ ଅଞ୍ଚଳକୁ ପଶିବେ
ଆମ କ୍ଷେତକୁ ପଶି ଆସିବେ ଆଜ୍ଞା ଆମ ଅଞ୍ଚଳକୁ ପସି ଆସିବେ ସେଇଆ ଆଉ ଯେତେ ବି ପାରିବେ ରା ରାସ୍ତା କଡରେ ଗଛ ଲଗେଇଲେ ଆଜ୍ଞା କୁହନ୍ତୁ
ହାଲୋ
ଆଜ୍ଞା ମ୍ୟାଡାମ
ହ୍ୟାଲୋ ମୁଁ କହିଲି ଯେତେ ପାରିବା ଆମେ ରାସ୍ତାକଡରେ ଗ ଲଗାଇବା କାରଣ ହ୍ୟାଲୋ
ହଁ କୁହନ୍ତୁ ମାଡାମ୍
ହ୍ୟାଲୋ ମୁଁ କହିଲି ଯେତେ ପାରିବା ଆମେ ରାସ୍ତା କଡରେ ଗ ଗଛ ଲଗେଇବାକୁ ଚେଷ୍ଟା କରିବା ଯେହେତୁ ଆମେ ରାସ୍ତାରେ ଯାଉଛେ ଆସୁଛେ ମାନେ ଜଣେ ବି ଯାଉଥିବ ହାଲିଆ ହେଇକି ବସି ପଡିବ ଗଛର ଯୋଉ ଛାଇରେ ଯୋଉ ଯଦି ଟିକେ ମାନେ ଆମେ ଖରାରେ ଯାଉଛେ ଯଦି ଛାଇ ଟିକେ ନ ପାଇବା ଆଉ ତାହେଲେ ଆମେ ଯେତିକି ବାଟ ପାଇଁ ଆମେ ଯାଉଛେ ଗୋଟେ ଧର ଜଣେ ଚାଲିକି ଯାଉଛି ସିନା ଆମେ ଗାଡିରେ ଯାଉଛେ ବୋଲି ଜଣେ ଧର ଚାଲିକି ଯାଉଛି ତାକୁ କଣ ଟିକେ ମଝିରେ ମଝିରେ ଛାଇ ମିଳିଲେ ସେ ଟିକେ ରିଲାକ୍ସ ଫିଲ୍ କରିବ ଯାହା ହଉ ମାନେ କିଛି ସମୟ ଗଲା ପରେ ସେଥିପାଇଁ ଆମେ ରୋଡ ସାଇଡରେ ଯେତେ ଆମେ ଗଛ ଲଗେଇ ପାରିବା। ହ୍ୟାଲୋ ହ୍ୟାଲୋ ମ୍ୟାଡ଼ାମ ମୋ କଥା ଶୁଣିପାରୁଛନ୍ତି ହ୍ୟାଲୋ ହ୍ୟାଲୋ ମ୍ୟାଡାାମ ମୋ କଥା ଶୁଣି ପାରୁଛନ୍ତି କି? ହ୍ୟାଲୋ ହ୍ୟାଲୋ ମ୍ୟାଡାମ୍ ଆପଣଙ୍କ ନେଟୱର୍କ ପ୍ରୋବଲେମ ଅଛି କି ନେଟୱର୍କ ପ୍ରୋବ୍ଲେମ ହଉଛି କି? ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ମ୍ୟାଡାମ ମୋ କଥା ଶୁଭା ହୋଉଛି ଆପଣଙ୍କୁ? ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ